ହଁ ଭାଉଜ କରୁଥିଲେ।
ଏଇ କଣ କରିବି, ଏଇ ଭାବୁଥିଲି ମୁଁ କହିଲି କାମ ସରିଲା, ମୁଁ କହିଲି ଯାଉଛିଟିକେ ଫୋନ କରିମି, ଯାହା ହଉ ତମେ ଫୋନ କଲ।
ହୁଁ।
କଣ ଆଉ କରିବି, ମୁଁ ତ ସବୁବେଳେ କାମ ଧନ୍ଦାରେ ବ୍ୟସ୍ତ, ତମେ ସିନା ଝିଅ ଛୁଆ ପାଠ ପଢୁଛ, ତମେ ଏଇଖିନା ମୁକ୍ତ ଆକାଶର ପକ୍ଷୀ। ତମର ଆଉ କିଛି ମାନେ କଣ କହିଲ, କିଛି ନାହିଁ ବାପା ରୋଜଗାର କରୁଛନ୍ତି।
ହୁଁ।
ତମେ ଆଉ ଏଇସିନା, ତମର ଆଉ କିଛି ମାନେ ଦୁଃଖ ବୋଲି କିଛି ଜିନିଷ ନାହିଁ।
ଦୁଃଖ ଚିନ୍ତା ନାହିଁ କାହିଁ କହୁଛନ୍ତି, ଆମେ ଯେତେ ଛୋଟ ଥିଲୁ ଥିଲୁ, ହେବେ ଦିନକୁ ଦିନ ଯେତେ ବଡ ହଉଛୁ ଆମ ମୁଣ୍ଡରେ ବି ସେତେ ଚିନ୍ତା ପଶୁଛି। ନା କି ଏବେ ଆଉ ଆମେ ଛୋଟ ହେଇକି ଅଛୁ, କୋଡିଏ ବର୍ଷର ହେଲୁଣୁ ଆଉ ସବୁ କିଛି ଜାଣି ପାରୁଛୁ ବୁଝି ପାରୁଛୁ। ଉଁ ତ କେମିତି ଦୁଃଖ, ବାପାଙ୍କ ଦୁଃଖକୁ ବି ନବାକୁ
ହଁ ସେଇଟା ତ କିନ୍ତୁ ତଥାପି ତମ ଦୁଃଖ ଆଉ ଆମ ଦୁଃଖ ଭି ତରେ ବହୁତ ଫରକ୍। ବୁଝିପାରିଲ ନା। ମୁଁ ଗୋଟେ କହୁଛି ଗୋଟେ ତମେ ତ ହଁ କାରଣ ନି ସମସ୍ତଙ୍କ ଜୀବନରେ କିଛି ନା କିଛି ଦୁଃଖ ଥାଏ। ପୁଣି ବି ଗୋଟା ବିବାହିତ ଝିଅ ଆଉ ଗୋଟା ଅବିବାହିତ ଝିଅ ଭିତରେ ବହୁତ ଫରକ। ତମେ ଏବେ କଣ ତମେ ଏବେ କିଛି କଣ ଅଛି ନ ଅଛି, ତମର କିଛି ଧାରଣା ନାହିଁ। କିନ୍ତୁ ମୁଁ ଏବେ ସେ ଜୀବନ ଭିତରେ ଗତି କରୁଛି କି, ଏ ମାନେ ମତେ ରା
କଣ ହେଇଛି, ଆପଣଙ୍କ ଜୀବନରେ କଣ ହେଇଛି?
ନା ହବ କଣ ଆମେ ଦୁଃଖ ତ ବହୁତ, ମୁଁ ବା କହିଲି ଗୋଟେ ଗରିବ ପରିବାରରେ ଜନ୍ମ ନବା ପ୍ରଥମ ସେଇଟା ଦୁଃଖ।
ଆଜ୍ଞା।
ସେଇଟା ମୁଁ କହୁଛି ଗୋଟେ ଗରିବ ଘର ଯଦି ଝିଅ ଜନ୍ମ ନେଲା ସେଟା ପ୍ର-ପ୍ରଥମ ଦୁଃଖ ନା ବାପା ମା ଦେଇ ନେଇକି କି ଆଜିକାଲି ତ ସମାଜ ଜାଣିଥିବ ଭଲ ଦବା ନବା ଖୋୁଛନ୍ତି। ଗୋଟେ ଭଲ ପୁଅ ଖୋଜିବାକୁ ଗଲେ ପ୍ରଥମେ ତମ ପଛପୋଟେ ବାପ ର ଚେନ୍ ମୁଦି ରଖିବା ଦରକାରେ, ଟଙ୍କା, ପଇସା, ସୁନା ରଖିବା ଦରକାରେ। ନା ନାଇଁ? ଆଉ ଆମେ ଆମ ତ ବହୁତ ଗରିବ ଘର ଆମେ ଭାଇ ଭଉଣୀ ଚାରିଜଣ। ବାପା ଗୋଟେ କୋଉଠି ମଜୁରୀ ଲାଗିଲେ ଆମେ ଖାଉ। ଆଉ ଏତେ ବଡ ସ୍ଵପ୍ନ ଆଶା ବି ମୋ ମନରେ ନଥିଲା। ତାପରେ ବାକି ଯେତେବେଳେ ବହୁତ କଷ୍ଟରେ ଆମ ଜୀବନ ଅତିବାହିତ ଥିଲା। ମା ବାପା ଭାବନ୍ତି କି, ଆେ ଆମେ ଦି ଝିଅ ମା ବାପ ଭାବନ୍ତି ଯେ ଭଲ ହଉ ମନ୍ଧ ହଉ। ଝିଅ ଦିଟାଙ୍କୁ କେମିତି ଆମେ ପର ଘରେ ଉଠେଇଦଲେ ଆମ କାମ ଯାଏ। ଜାଣିଥିବ ତ ଝିଅ ଘିଅ ଗୋଟେ କଥାରେ କୁହନ୍ତି। ବୟସ ଗଢିଲେ ଘରେ ରଖିଲା ମାନେ ବଦନାମ। ତୁ କଉଟି ଚାହିଁ ନ ଥିବୁ। ଟାହି ଟାପୁରା ଲୋକଙ୍କର ବଦନାମ କରିବା ପାଇଁ, ଲୋକ ବି କିଛି କିଛି ଆଉ ଆମ ଆଜିକାଲିକା ଯୋଉ ଗାଁ ଗହଳିରେ ତ କମ ନାହାନ୍ତି। ତାପରେ ଆଉ ଗୋଟେ କଥା ବଡ ଲୋକ ଘର ଝିଅ ବଡ ଲୋକ ଯୋଉଟା ଧନୀ ବାଲା ଝିଅ, ଯଦି ତା ବାପାର ପଇସା ଅଛି। ସେ କିଛି ବି କରିକି ବି ସେ ଭଲ।
ହୁଁ।
ଆଉ ଆମେ ତ ମଧ୍ୟବିତ୍ତ ପରିବାରର। ମୁଁ ମେଟ୍ରିକି ଯାଙ୍କେ ପାଠ ପଢିଲି, ବହୁ କଷ୍ଟେ ମଷ୍ଟେ ବହି ପତ୍ର ନଥାଏ। ଟୁଉସନ ନଥାଏ, ବହୁତ କଷ୍ଟମଷ୍ଟେ ପାଠ ପଢ଼ିଲି। ଇଚ୍ଛା ଥାଏ ଯେ ମେଟ୍ରି ଟ୍ରିକ ପରୀକ୍ଷା ଦେଲି।
ହୁଁ।
ଆଉ ତାପରେ ଭାବିଲି କି ଆଉ ପାଠପଢି, ପଇସା ପତ୍ର ତ ନାଇଁ କଣ କରିବି? ଘରେ କାହିଁକି ବସିବି? କଣ ଗୋଟେ କାମ କରେ। ସେ
ହୁଁ।
ସେତେବେଳେ ଭାବନ୍ତି ପାଠ ପଢିଲେ ଗୋଟେ ତମେ ଏଇନା ପାଠ ପଢୁଛ, ପଇସା ଖର୍ଚ୍ଚ କରିବା ଗୋଟେ ଚାକିରି ଦିହରେ ସରକାରୀ ହଉ କି ବେସରକାରୀ ହଉ ଲାଗିପାରିବ। କିନ୍ତୁ ଭାବିଲ ଯାର ଉଁ ପଇସା ନଥିବ। ସେ କଣ କରିବ?
ନିଶ୍ଚିନ୍ତ।
ବୁଝିପାରୁଛ ନା ନାଇଁ?
ହୁଁ ହୁଁ।
ହେଲା ଭାବିିଲି ମୁଁ କହିଲି, କଣ କରିବି? ବସିବା ଅପେକ୍ଷା କୋଉଠି ଗୋଟେ କିଛି କାମ କଲେ ହେଲେ ଦି ପଇସା ବାହାରିବ। ବାପାଙ୍କୁ ଟିକେ ସାହାଯ୍ୟ କରିବି। ଘରର ସଉଦା ପତ୍ର ବି ମେଣ୍ଟେଇ ପାରିବି।
ହୁଁ।
ସେଠୁ ମୁଁ ଉହୁ ଆମର ସେଠି ଗୋଟେ ଦିଦି ସିଲେଇ ଶିଖଉଥିଲେ, ମୁଁ ସେଠି ଗଲି। ମୁଁ ଏଇ ଯୋଉ ସିଲେଇ ମେସିନ। ତାକୁ ଶିଖିଲି।
ସିଲେଇ ଯନ୍ତ୍ର।
ହଁ ସିଲେଇ ଯନ୍ତ୍ର ଯୋଉ ମେସିନ୍ ଶିଖିଲି। ପିଲା ଧୀରେ ସେଥିରେ ସିଲେଇ କଲି ସିଲେଇ କରିକିରି ଏମିନ୍ତି କୋଡିଏ, ତିରିଶ, କୋଡିଏ, ତିରିଶ ଏମତି। ହାତ ଖର୍ଚ୍ଚ, ଶାଗ ଲୁଣର ଖର୍ଚ୍ଚ ଚଉକି ଉଠି ମାସକୁ ହଜାର, ପାଞ୍ଚଶହ ଏମତି ରୋଜଗାର ହେଲା।
ହୁଁ।
ତାପରେ ଧୀରେ ଧୀରେ ଏମତି ହେଲା। ମତେ ବହୁତ ଖୁସି ଲାଗିଲା। ଯାହା ହଉ ମୁଁ ଦି ପଇସା ନିଜ ହାତରେ ଉଠେଇ ପାରିଲି। ହେଲା ମାନେ ବେଶୀ ଶିକ୍ଷିତ ନ ହେଇକି ବି ମୁଁ ଗୋଟେ ସେ ରୋଜଗାର କ୍ଷମ ହେଇପାରିଲେ।
ହୁଁ ହୁଁ।
ମାନେ ସେଇଟା ମୋ ନିଜ ଉପରେ ମୋର ଟିକେ ଆତ୍ମ ନିିର୍ଭରଶୀଳ, ମୁଁ ହେଲି। ତାପରେ ବାହାଘର ସମୟ ଆସିଲା। ଆଉ ସେ ବାହାଘର ତ ଯାହାକୁ କୁହନ୍ତି ସେ ତ ଭଗବାନଙ୍କ ଦାନ। ଯାହା ଭାଗ୍ୟର କଥା। ଆଉ ଭାଗ୍ୟଟା ବି ସେଇଆା ଯାହାର ହାତ ମଣିଷ ଧରିବ ଯାହାକୁ ବାପ ମା ବାହଘର କରି ଦେବେ ସିଏ ବି ଗୋଟେ ଭାଗ୍ୟରେ ଥିଲେ ବି ହୁଏ ଭଲ ଜାଗା ତ କେହି କେହି ସବୁ ଝିଅ ତ ଚାହାନ୍ତି ମୁଁ ମୋର ବାପଘର ଛାଡିଲି ସୁଖର ସଂସାର କରେ। ମନ ବୁଝିଲା ଭଳି ସ୍ଵାମୀ ମିଳୁ। ଆଉ ବାପା ମା ପରି ଶାଶୁ ଶଶୁର ବି ଆସନ୍ତୁ। କିନ୍ତୁ ଭାଗ୍ୟ କଥ୍ ଥା କିଏ ଜାଣିଚି କାଆର କଣ ହବ?
ହଁ।
ଆଉ ସେଠି ବି ଯାହାହଉ ନିଜକୁ ସବୁବେଳେ ମନେ ରଖିଥି ଝିଅ ଜୀବନଟା ଗୋଟେ ଏମିତି ନିଜକୁ କୁ ମାନେ ବୁଝେଇଦବାକୁ ପଡିବ ସବୁ କଥାରେ ନହେଲେ ତ ତମେ ଆଉ ଆମେ ରହିପାରିବାନି। କାରଣ ଆମ ପା ସେଇ ଯୋଉ ଚିନ୍ତାଧାରା କାରଣ ମୁଁ ଯଦି ଗୋଟେ ଶିକ୍ଷିତ ହେଇଥାନ୍ତି ଯଦି ଗୋଟେ ଆଜି ଗୋଟାଏ କୋଉଠି ଗୋଟାଏ ସରକାରୀ ରେ ଚାକିରି ଖଣ୍ଡେ କରିଥାନ୍ତି କି କୋଉ ଡାକ୍ତରଖାନାରେ ଗୋଟେ ଆଜି ଚାକିରୀ କରିଥାନ୍ତି ମୁଁ କଣ ଆଜି ଏମତି କଷ୍ଟ ମୋ ମନକୁ ପାଉଥାନ୍ତି କି?
ନାଇଁ ହୁଁ।
ତେଣୁକରି ମୋର ଶିକ୍ଷିତ ମୋର କମ୍ ଶିକ୍ଷା ଅନୁସାରେ
ହୁଁ।
ଏମିତି ଏଇ ଜୀବନକୁ କଣ କରିବା ଆଉ ସେଇ ଆାରି ଭିତରେ ଉଁ ହୁଁ ଏଇ ଦୁଃଖ ଜୀବନକୁ ବାଣ୍ଟି ଦବାକୁ ପଡିଲା ଆଉ ବୁଝାମଣା ଜୀବନ ଭିତରେ ସବୁ ସହି ରହି ବହୁତ୍ କଷ୍ଟ ଜୀବନର ମା। ତମେ ଜାଣିନ ଝିଅ ଜୀବନଟା ଏତେ କଷ୍ଟ। ନା ଝିଅ ଗୋଟାଏ ଏମିତି ନା ବାପ୍ ବାପ ଘରେ ଜନ୍ମରୁ ବାପଘର ପର୍ଯ୍ୟନ୍ତ ରହିବ ବାପଘର ପର୍ଯ୍ୟନ୍ତ ବଢିବ ନା ସେ ବାପ ମାଆଙ୍କ ପାଖ ପାଖରେ ତାଙ୍କର ହେଇପାରିବ ନା ପର ଘରକୁ ଶାଶୁ ଘରକୁ ଆସିବ ପର ଲୋକଙ୍କୁ ନି ନିଜର କରିବ ବାପ ମାଆଙ୍କୁ ଛାଡିବ ସେମାନଙ୍କୁ ନିଜର କରିବ। ନା ତାକୁ ବି ସେଠି ସହି ରହିବାକୁ ପଡିବ ସେଠି ସେଠି ଯେଦିବି ତୁ ମୁହଁ ଖୋଲିଲୁ ବି ଦୋଷ କିଛି ନଥାଇକି ବି ତୁ ଦୋଷ ଶୀ ହେଇଯିବୁ ହେଲା। ଆଉ ବାକି ରହିଲା ଖାଲି କଣ ଗୋଟେ ଶାଶୁଘରେ ସ୍ଵାମୀ ଠିକ ହେଲେ ଗୋଟେ ବୋହୁ ଚଳିପାରିବ ନା ଶାଶୁ ଶଶୁର ବି ଭଲ ହବା ଦରକାରେ ନଣନ୍ଦ ଦିଅ ର ବି ଭଲ ହବା ଦରକାରେ।
ହୁଁ। ପରିବାର ପରିବାର ଯଦି ଭ-ସମସ୍ତେ ପ୍ରତ୍ୟେକ ଉଁ ସଦର୍ଯ୍ୟ ଯଦି ସେମିତି ନହବେ ତାହେଲେ ଖାଲି କଣ ନିଜ ସାଥି ଯାହାକୁ ବାହା ହେଇକି ଯାଇଚ ସିଏ ଜଣେ ଯଦି ଭଲହେଲେ କଣ ପରିବାର ସହିତ ତମେ ଆଉ କଣ ଚଳିପାରିବ?
କୁହନି କୁହନି ଏଇ ଯୋଉ ଝିଅ ଜୀବନ କାହିଁକି କେଜାଣି ଭଗବାନ ନାରୀଙ୍କୁ ଏତେ ସ ଏତେ ଛୋଟ କରି ରଖିଚନ୍ତି। ନାଇଁ ସବୁ ଜାଗାରେ ତ ନୁହଁ କିନ୍ତୁ ଗୋଟେ ଗୋଟେ ଜାଗାରେ ଝିଅ ମାନେ ବହୁ ଦୁର୍ବଳା ବହୁ ଅବଳା ହେଇକି ପଡି ରହିଚନ୍ତି।
ଆଜ୍ଞା ଏବେ ଏବେ ଆପଣ ସିଲେଇ କାମ କରୁଚନ୍ତି ନା କରୁନାହାନ୍ତି?
ହଁ ଏବେ କରୁଛି ଏଇ ବା ବାହାଘର ସିଏ ଟାଇମ ଆସିଲେ ବ୍ଲାଉଜ ଫାଉଜୁ ଅର୍ଡର ରଖୁଛି ଏଇ ସାୟା ବ୍ଲାଉଜ ତିଆରି କରୁଛି। ଯାଇ ଦି ପଇସା ବାହାରୁଛି ଆଉ। ଆଉ କଣ କରିବା ଏମିତି ଦୁଃଖ ତ ଭଗବାନ ଦେଇ
ସିଲେଇ ଶିଖିଥିଲେ ବୋଲି ଏବେ ଟିକେ ମାନେ କେତେ ସାହାଯ୍ୟ ହଉଛି ଆପଣ କୁ
ତେଣୁକରି ତମେ ତ ତମେ ମୁଁ କହିବା କଥା ଯେ ମୁଁ ଏତିକି ଗୋଟେ ମୁଁ ମୋର ଯିଏ ବନ୍ଧୁ ବାନ୍ଧବ ମୋ ସମ୍ପର୍କରେ ମୋ ନଣନ୍ଦ ଅଛି। ମୋର ଆପଣ ଲୋକଙ୍କୁ ମୁଁ ଏତିକି କହେ ମୋର ଯୋଉ ଝିଅ ପିଲା ମାନଙ୍କୁ କହେ ଯେ ତମେ ମାନେ ଯଦି ଟାଇମ ପାଉଛ କେବେ ବସ ନା କିଛି ନା କିଛି କାର୍ଯ୍ୟରତ ହୁଅ। ହେଲା କାରଣ କାହା ଉପରେ ନିର୍ଭର ହେଇପାରିବ ନାହିଁ ମୁଁ ଯେମତି ଆଜି ଦି ହଜାର ରୋଜଗାର କରିପାରୁଛି ଖାଲି ତମେ କାହିଁ କରିପାରିବନି କାହାର ଭାଗ୍ୟ ତ କିଏ ଲେଖିନି ନା? ହେଲା କଣ କାହା ଜୀବନରେ ଘଟିବାକୁ ଥିବ କିଏ ଜାଣିନି ନା ଯଦି ତମେ ଗୋଟେ କାର୍ଯ୍ୟର ଥିବ କାହାପରେ ନିଜ ନିଜର ଖର୍ଚ୍ଚ ଟା ତ ନିଜେ ମେଟେଇ ପାରୁଥିବ ଆଜି ଗୋଟେ ଛୁଆଟା ହଁ ଆଜି ଗୋଟେ ଛୁଆ ଜନ୍ମ ମୁଁ କରିଛି? ମୋ ଛୁଆଟା ଆଜି ଗୋଟା ଏଇଟା ଖୋଜିଦେ ସେଇଟା ଖୋଜିଦେ କାରଣ ପିଲାମାନାନଙ୍କ ତ ସବୁବେଳେ ଖର୍ଚ୍ଚ ଲଗାାବନ୍ଧା।
ହୁଁ।
ଆଉ ଏଇଟା କରିଦେ ସେଇଟା କରିଦେ ହେଇପାରିବ ସେଥିପାଇଁ ସମସ୍ତେ ଗୋଟା କିଛି ନା କିଛି କାର୍ଯ୍ୟରତ ହୁଅ ଝିଅ ମାନ।
ଆଜ୍ଞା।
ଏତିକି ଏତିକି ତମେ ବି ତମର ପାଞ୍ଚ ଜଣ ସାଙ୍ଗକୁ ବୁଝେଇବ। କି ଆମେ କିଛି ସମୟକୁ ଏ ସମୟ ଆଉ ଫେରିବନି ହେଲା। ଏଇ ସମୟ ଟା ଆଜି ଯୋଉ ଛବିଶି ମସିହା ଜୁଲାଇ ମାସ ତ ଚାରି ତାରିଖ ଗୋଟାଏ ସମୟ ଆଉ ଆମ ଜୀବନରେ ଆସିବ କି?
ନାଇଁ।
ଆସିବନି କିନ୍ତୁ ଏଇ ସମୟଟାର ମାନେ କିଛି ଉପଯୋଗରେ ବିନିଯୋଗ କରିବା ଏ ସମୟର କିଛି ବିନିଯୋଗ କରିବା ସମୟକୁ ନଷ୍ଟ କରିବାନି। ମତେ ନା କେ ମତେ ରାତି ଟା ବଡ ହେଇ ଯାଆନ୍ତା କି ମୁଁ ଆଉ ଟିକେ କାମ କରନ୍ତୁ ଦିନ ରାତି ଟିକେ ମତେ ସୁସ୍ଥ ସୁସ୍ଥ ରହନ୍ତା କି ମୋ ଶରୀର ମୁଁ ଟିକେ କାମ କରନ୍ତି ହେଲା କି? ଘର କାମ ସାରି ପିଲାର କାମ ସାରି। ମୁଁ ଦି ପଇସା ଇନକମ କରିପାରୁଛି ମତେ ସେଇଟା ବହୁତ ଖୁସି ଲାଗୁଛି।
ଆଜ୍ଞା।
ହେଲା ମୁଁ ମୁଁ ମୋ ଉପରେ ମୋର ଭରସା ଅଛି। ଯେ ମୁଁ ବି ମାସକୁ ପାଞ୍ଚ ହଜାର ତିନି ହଜାର ଓ ରୋଜଗାର କରିପାରିବି ମୁଁ କଷ୍ଟ ନେଇହି ମୁଁ ବି ଚା ଟା ପିଲାଙ୍କୁ ଟ୍ରେନିଂ ଦେଇପାରିବି ଶିଖେଇ ପାରିବି କାରଣ ମୁଁ ଯେତିକି ହୁଁ ସେଥିପାଇଁ କେବେ ସମୟ ଏ ଯୋଉ ଫୋନ ରେ ଆଡୁ ସଡୁ ଦେଖି କି ଇଏ କରି ସମୟ ନଷ୍ଟ କର ନା ହେଲା। ନିଜର ସମୟକୁ ସମୟ କୁ ଠିକ ଉପଯୋଗ କର। ତମ ବୈବାହିକ ଜୀବନ ବି ସୁଖମୟ ହବ ମୁଁ ଯୋଉ ଦୁଃଖ ଦୁଃଖ ପାଇଚି। ମୋ ଭଳିଆ କେତେ ଝିଅ ଦୁଃଖ ପାଇଚନି। ତମେ ମାନେ ଯିଏ ଆଗ ପିଢି ଝିଅମାନେ କି ମୋ ଝିଅ ହେଲା କି ମୋର ମୋ ମୋ ସଂସ୍ପର୍ଶରେ ଯୋଉମାନେ ଅଛନ୍ତି ମୁଁ ଭାବେ ସେମାନେ ଆଉ ତମେ ଦୁଃଖ ନ ପାଅ।
ଆଜ୍ଞା।
ହେଲା।
ଠିକ୍ କହିଲେ ସବୁ ଯାହା କହିଲେ ମତେ ବହୁତ ଭଲ ଲାଗିଲା। ମୁଁ ବି କିଛିଟା ଜିନିଷ ଶିଖିଆକୁ ପାଇଲି କି ମାନେ ନାରୀ ଜୀବନଟା ବହୁତ୍ କଷ୍ଟ। ତ ବାହାରକୁ ବି ଯାଇକି ତ ପାଠ ତ ପଢିଥିଲେ ଏ ସବୁ କ୍ଷେତ୍ରରେ ଭଲ ତାପରେ ବି ଯୋଉମାନେ ପାଠ ନ ପଢୁ ଚନ୍ତି ସେମାନଙ୍କୁ ଏଇ ଇ ଘରେ ଏଇ ସିଲେଇ ଶିଖିବା ହଉ କି ଅଲଗା କିଛି ହଉ ସବୁ ଯୋଉ ବାଟରେ ଯେମିତି ହେଲେ ଗୋଟେ ଜିନିଷ ଶଖ୍ ଶିଖିବାର ଦରକାର୍।
ହଁ ଦି ପଇସା ତମେ ମାନେ ଦି ପଇସା ରୋଜୋଗାର କରିବାର ବାଟ ବାହାର କର।
ଆଜ୍ଞା।
କେତେ କାମ ଅଛି।
ଆଜ୍ଞା ଆଣ୍ଟି ସରି ଭାଉଜ ଭାଉଜ ମୁଁ ଏବେ ଟିକେ ରଖୁଚି ପରେ କଥା ହବା।
ହଁ ପରେ କଥାହବା ପରେ କଥାହେଲେ ମୁଁ ଗୋଟେ ଭଲ କଥା କହିବି ମତେ ଭଲ ଲାଗେ ଟିକେ ମାନେ ଗୋଟେ ପାଠ ପଢିବା ପିଲା ସହିତ କଥା ଥାହେଲେ ମତେ ବହୁତୁ ଭଲଲାଗେ ମାନେ ତମେ ମାନେ ବୁଝିପାରିବ। କଥାଟାକୁ। ହଉ ସମୟ ଦେଖିକି ପୁଣି କଥା ହବା ରଖୁଚି।
ଆଜ୍ଞା।
ଆଜ୍